ହ୍ୟାଲୋ।
ହଁ ଭାଇ ନମସ୍କାର।
ହଁ ନମସ୍କାର ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଉ କଣ କରୁଛନ୍ତି? ଏ କହିବି ପୁରା କାମ ଟିକେ ଚାଲିଛି ଜୋରସର୍ ଜୋରଦାର। ସେ ଇଲେକ୍ଟ୍ରିକ ବାଲା ଲାଗିଛନ୍ତି ଇଏ ଲାଗିଛନ୍ତି ପ୍ଲମ୍ବର ବାଲା ଲାଗିଛନ୍ତି ହେଲେ ପ୍ଲମ୍ବର ବାଲା କାମ ସରିଯାଇଛି ଇଲେ କ୍ଟ୍ରି କାମ ଲାଗିଛି ଟିକେ।
ମୁଁ ଏଇ ବସିଛି ଖାଇ ପିଇକି ପୁଅ ତାର ଦେଖୁଛନ୍ତି ତାଙ୍କର। କହିଲା ଆମେ ଗୋଟେ ଆଜି ମୁଭି ଦେଖିବୁ।
ଆଚ୍ଛା ଆଚ୍ଛା କୋଉ ମୁଭି ଯିବେ?
ସେ ହରର ମାନେ ସେ ଭୂତ ଭୂତ ପିକଚର ଦେଖିବା ପାଇଁ ଭଲ ପାଆନ୍ତି।
ଆଚ୍ଛା ଆଚ୍ଛା ଟିଭି ରେ ଦେଖିବେ ନା ଏଥିରେ ଦେଖିବେ ହଲକୁ ଯିବେ?
ନାଇଁ ନାଇଁ ଘରେ। ଘରେ ଲାପଟପ ରେ ଦେଖୁଛନ୍ତି।
ଓ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଉ ଭାଇ ଆସିଲେ କି ନା ଆସ୍
ନା ଭାଇ ନାହାନ୍ତି ଭାଇ ଯାଇଛନ୍ତି କୋଲକାତା।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ।
ଆଉ ଭଉଣୀ ଘରକୁ କେବେ ଆସିବେ ଆପଣ?
କ୍ଷୀର ଟା ଦେଇଦେ ତାଙ୍କୁ ଦେଇଦେ। କବାଟ ଟା ଦେଇ ଦେ ଡଷ୍ଟ ଆଉଛି ହଁ କୁହନ୍ତୁ।
ମୁଁ କହିଲି ଆପଣ କ ଓଡିଶାରେ କୋଉ କୋଉ ଜାଗାରେ ଭ୍ରମଣ କରିଛନ୍ତି?
ଓଡିଶା ର ଜାଗା ଦେଖିତେ ଟିକେ କମ କିନ୍ତୁ ଓଡିଶା ବାହାରେ ସବୁ ଜାଗା ଯାଇଛି।
ନା ଓଡିଶାରେ ତଥାବି ଆମର ଯେମିତି ପୁରୀ ତୀର୍ଥସ୍ଥାନ।
ହଁ ପୁରୀ ପୁରୀ ପୁରୀ ଯାଇଚି ଭୁନେଶ୍ୱର ଯାଇଚି କା ଆପଣ ଯାଜପୁର ଯାଇଚି, କେନ୍ଦ୍ରାପଡା ଏବେ ରିସେଣ୍ଟଲି ଯାଇଥିଲି, ମୋ ସାଙ୍ଗ ଗୋଟେ ଆସିଥିଲା ରେ ବଲଦଜ ଯ ପାଖକୁ ଯାଇକି। ଭିତରକନିକା ଯାଇକି ସବୁ ଆସଥିଲେ ଏବେ। ରିସେଣ୍ଟଲି ମେ ପ ଚଉଦ ପନ୍ଦର ଯାଇଥିଲି।
ଆଜ୍ଞା
ହଁ ଏବେ ଯାଇଥିଲି ଯେ କେନ୍ଦ୍ରାପଡା ଯାଇଥିଲି।
କେନ୍ଦ୍ରାପଡା ଯାଇଥିଲୁ ନା?
ହଁ କେନ୍ଦ୍ରାପଡା ଯାଇଥିଲି ଆଁ ହଁ ଯାଇ ସେ ଯାଇଥିଲୁ ଧରିକି ଆସିଥିଲି ସେଇ ମନ୍ଦିରରେ ମଧ୍ୟ ଭୋଗ ଖାଇଥିଲୁ। ପ୍ରଦଜଙ୍କର ପ୍ରସାଦ ପାଇଥିଲୁ।
ଆଜ୍ଞା
ଆମେ ମେ ମାସ ବାର ତାରିଖରେ ଯାଇଥିଲୁ ଆସିଲା ପରେ ରଜ ପଡିଲା ବଧେ ହଁ। ମେ ବାର ତାରିଖରେ ଯାଇଥିଲୁ ଯାଇକି ସେପଟେ ବୁଲାବୁଲି କରି ଆସିଲୁ।
ଆଜ୍ଞା
ତାପରେ ଆସିଲା ପରେ ତ ଏବେ ଦିଲ୍ଲୀ ଯାଇଥିଲି ରିସେଣ୍ଟଲି ଗତ ମାସରେ ଗତ ମାସ ନଅରେ ଗଲି ଆସିଲି କୋଡିଏ ତାରିଖରେ ରାତିରେ।
ଆ ଦିଲ୍ଲୀ କୋଉଠିକି ଯାଇଥିଲେ?
ଦିଲ୍ଲୀ ଆମେ ଯାଇଥିଲୁ, ମାର୍କେଟିଙ୍ଗ ପ୍ରପୋଜରେ ଯାଇଥିଲୁ, ଯଉ ଇଭି ଗାଡି ଆଣିବା ପାଇଁ। ତାର ଡିଷ୍ଟ୍ରିବ୍ୟୁଟର ପାଇଁ ଯାଇଥିଲୁ ଆଉ ହଁ। ସାରଙ୍ଗପୁର ଯାଇଥିଲୁ। ସାରଙ୍ଗପୁରରୁୁ ନଏଡା ଗଲୁ, ନଏଡା ର ସେକ୍ଟର ଫୋର ଗଲୁ। ଆଉ ଏମତି ତିନ ଚାରିଟା ମାର୍କେଟ ସନ ବେସିସ କରି ଆସିଲୁ। ଦିଲ୍ଲୀ ଭିତରେ ବହୁତ ଜାଗା ବୁଲ ଆଚ୍ଛା ଆଚ୍ଛା
କୁତୁବମୀନାର ପାଖରେ ଲାଡ଼ୁ ସରାଇରେ।
ଅ
ଆମ ଭେଣେଇ ସେଠିକାର ଆକାଉଣ୍ଟାନ୍ସ ଅଛନ୍ତି।
ଓ ହ ହ ହ ଆମେ ଆମ ଲାଲକିଲ୍ଲା କୁ ଯାଇଥିଲୁ ଏବେ ଦେଖିବା ପାଇଁ। ଲାଲକିଲ୍ଲା ଯାଇ
ଆଉ ଲାଲକେଲା ମୁଁ ବହୁତ ଥର ଯାଇଚି ଲାଲକେଲା ଚାନ୍ଦନୀ ଚକ ଡିଏଲଫ ମଲ। କାହାରା ମଲ ଦିଲ୍ଲୀ ତାପରେ ଭୁଲ ଭୁଲେଇଆ ଆପ
ମୁଁ ସେଇ ଜାଗା ଆମେ ଯାଇନୁ ଆମେ ମାର୍କେଟିଙ୍ଗ ପ୍ରପୋଜରେ ଯାଇଥିଲୁ ଯେହେତୁ ଆମେ ମାର୍କେଟିଙ୍ଗ ଦେଖିଲୁ। ମାର୍କେଟିଂ ଦେଖିବା ପାଇଁ ଆଉ ଏଇ କରିବା କରିବା ପାଇଁ ବୁଲିବା ପାଇଁ ଟାଇମ ନସଥିଲା ଆମ ପାଖରେ। ଆମେ ଦି ଜଣ ସାଙ୍ଗ ଯାଇଥିଲୁ। ଯାହା ସହ ଦେଖି ହଁ ଦେଖିକି ମାନେ ଯେତେକ ଯୋଉ ଜାଗା ଯିବ ସେ ଫଳ ପାଇବ ସେ ଟାଇପ ରେ ବୁଝେଇବାକୁ ପଡିବ। ଆଉ ଟୁରିଷ୍ଟି ସ ହଁ। ଆଉ ତମେ ଯୋଉ ଜାଗାକୁ ଯିବ ମାନେ ଯୋଉ ଇଏ ଧରି କି ଯିବ ଏମତି ଧରିକି ଯିବ ସେ କାମ ହବାର ଅଛି ଆଉ ବୁଲିଆ ଇଣ୍ଟେନସନ ରେ ଗଲେ ହଁ ଏବେ ଆମେ ଅମରନାଥ ଯାଉଚୁ ଅଗଷ୍ଟ ତାରିଖରେ ଟିକେଟ ଆମର ଏବେ ହେଇଯାଇଚି। ହଁ ବୁଲିବାରେ ମୁଁ କୌଣସି ଜାଗାରେ କମ୍ପରମାଇଜ କରିବିନି। ମାନେ ମରସୁରା ଆମ ଚାରିଟା ପାଞ୍ଚଟା ଚାର ଆଜ୍ଞା ଚାରିଟା ନିଶ୍ଚୟ ସାଉଥ ରୁ ଆପଣ ଯୋଉ ଜାଗା କହେ ସେ ଜାଗା ଯାଇଛି ବୁଝିପାରିଲେ।
ଉଁ ଯାଇଛନ୍ତି ଠିକ ଅଛି ଆ ଶୁଣନ୍ତୁ ଟିକେ ଭଉଣୀ ଆଉ ମୋ ଦିଟା ପୁଅ ଅଛନ୍ତି, ଆମେ ଭଣଜା ଦିଟା, ଆମେ ଯିବୁ।
ନିଶ୍ଚୟ ନିଶ୍ଚୟ
ଭାଇ କୁ ନିଅନ୍ତୁ ନ ନିଅନ୍ତୁ କିଛି ଅସୁବିଧା ନାହିଁ ଭଉଣୀକୁ ଆଉ ପୁଅ ଦିଟାକୁ ନେବେ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ବୁଝିଲେ ମୁଁ ମାନେ ସାଉଥ୍ ଟୋର୍ ମୋର ସେଭେଣ୍ଟି ପରସେଣ୍ଟ କଫର ହେଇଯାଇଛି। କୋଉ ଜାଗା ନାହିଁ ଯିବା ପାଇଁ ଯାଇ ବୁଝିପାରିଲ ନାଁ। ଆଉ ଯେତିକ ଗତ ବର୍ଷ ଦୀପାବଳିରେ ଆମେ ଯାଇଥିଲୁ, ଏଇଠିକି ଆମର କଣ ଯେ ମହାକାଳେଶଵର ଓମ୍କାରେଶ୍ଵର ତ ଖାଟୁସ୍ୟମ୍ ଖାଟୁସିଆ ଆମ ଗଲୁ, ଖାଟୁ ଆମ ଜୟପୁର ଗଲୁ, ଜୟପୁର ତ ସେପ ଗୋଟେ କାରତିକ ଅଗଷ୍ଟ ମାସରେ ସ
ଆଜ୍ଞା ଭାଇ ଏଇ କୋଭିଡ ପରଠୁ।
ହଁ।
ଭାଇଙ୍କର ବଡ ବିଜନେସ ଗୋଟେ ବଡ ମାନେ କ୍ଷତିକାରକ ହେଇଯାଇଛି। ତା ପରରଠୁ ଆମେ ହାତ ଗତ ଗୋଡ଼େ ବାନ୍ଧିକି ଓଡ଼ିଶାରେ ବସିଛୁ। କୁଆଡେ ଯାଇପାରୁନୁ।
ନାଇଁ କୋଭିଡ ପରେ ସମସ୍ତଙ୍କୁ ବୁଝିଲ ସମସ୍ତେ ପ୍ରୋବ୍ଲେମ୍ ଅହିଛି ମୁଁ ଏ ବି ଜବ ମୁଁ ବି ଜବ ଛାଡି ଆସିଲି ଚେନ୍ନାଇରୁୁ। ଜବ୍ ଛାଡି ଆସିଲି। ବୁଝିପାରିଲି ନା। ମୁଁ ବି ଜବ୍ କରିୁଥିଲି। ଚେନ୍ନାଇରୁୁ ଜଗ ଛାଡି ଆସିଲି ପରେ ତାପ ପରେ ଆଉ ଥରେ ଗଲେ କୋଭିଡ୍ ତ ବହୁତନ ହେଲା। ଆଉ ଜବ୍ ପାଇଁ ବହୁତ ଟ୍ରାଏ କଲି ଜବ୍ ଦି ତିନି ବର୍ଷ ଘରେ ବସିଲି। ପୁଣି ଆଉଥରେ ଗୋଟେ ଜବ୍ ଗଲି ବମ୍ବେ ଗଲି ବମ୍ବେ ରେ ଗୋଟେ ବେଶୀ ଦିନ ବି ରହିପାରିଲିନି। ମୋ ଦେହ ଖରାପ ହେଲା ଏମିତି ଏବେ ଦିଇ ଚାରି ବର୍ଷ ହେଲା ଷ୍ଟଗଲ କରି ଗୋଟେ ବିଜିନେସେ ଷ୍ଟାର୍ଟ କଲି। ଟିକେ ଟିକେ ଚାଲିଛି ଏବେ ଆଉ ଟିକେ ଗୋଟେ ସୋ ର କରିବା ପାଇଁ ଚାଲିଛି ପ୍ଲାନିଂ ଚାଲିଛି ନହେଲେ ମତି କଣ ଗୋଟେ ଗଟେ ଡିଟ ଦ କାମ ସେଭେନ୍ତି ପସେଣ୍ଟ ସାରିଲାଣି ଏଇଟି ପସେଣ୍ଟ ଆଉ ଯୋଉଁ ୱାରିଙ୍ଗ ଫ୍ୱାରିଙ୍ଗ ଚାଲିଛି। ଆଉ ଗୋଡିଏ ପସେଣ୍ଡ ମାର୍ବଲ ଟାଇଲ ପଡିଗଲା ପରେ ଦଶହରା ଭିତରେ ଯୋଡାମେ ରେଡି କରିବି। ପର ଟା ବିଜନସ୍ କରିବା ପାଇଁ ପ୍ ନେଇୁ ଦେଖାଯାଉ କଣ ହଉଛି। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସୁଭୁଚି ମୋ କଥା? ହ୍ୟାଲୋ।